ହାଲୋ ହଁ ଜୟେ
ହଁ କୁହନ୍ତୁ।
କଣ କରୁଥିଲେ?
କଣ କହେ ଏବେ ତ କାମ ସାରିକି ଆସିଲି ଆଉ। ଏଇ ଟାଇମଟା ଟିକେ ଫ୍ରୀ ଆଉ।
ଆଛା ଖାଇ ପିଇକିରି
ସୋର ସାର ନାହିଁ ଏଇ ଟାଇମଟା କଥା ହଁ ହଁ ଖାଇ ପିଆ ସରି ମଜାମଜି ଧୁଆଧୋଇ ଛୁଆ ଶୋଇଲେଣି। ଛୁଆ ଶୋଇଲାଣି ସବୁ ଶଇଲାଣି।
ହୁଁ ହୁଁ ହୁଁ।
ଆଉ ଆପଣଙ୍କ ଖାଇବା ପିଆ ନସ୍
ହୁଁ ଜଷ୍ଟ୍ ଏବେ ସରଲା
ଓହୋ।
ହୁଁ ଟିକେ ଏବେ କାମ ଟିକେ ପଳେଆସଥିଲା ତ। ଟିକେ ପଳେଇଥିଲି ବାହାରକୁ ଉଁ ଏବେ ଜଷ୍ଟ ଆସିକି ପହ ଆସିକି ଖାଇକି ଜଷ୍ଟ ଏବେ ଫାଷ୍ଟ କଲ ତ ନେଲି ଆଉ।
ଆଛା।
ନାମ ଆଜ୍ଞା?
ଆଉ କିଛି କଲ୍ ଯାଇନି?
ନା ନା ମୁଁ ଜଷ୍ଟ ଏବେ ଖାଇକି ଉଠିଲି ତ। ଖାଇକି ଉଠିଲା ପରେ କଲ ନେଲି।
ମୋର ବି ଗୋଟେ କଲ ଚାଲିଥିଲା। କହିଲା ଆଉ ଗୋଟେ ହେଇଯାଉ ମୋର ସାତ ନମ୍ବର ହବ ଆଉ ଦି ତିନିଟା ତ ଆଜି ଯାଉ ଆଜି ଯାଉ ପାଞ୍ଚଟା କମ୍ପ୍ଲିଟ୍ କରିବି ବୋଲି ଭାବିଚି ମତେ ତିରିଶ୍ ଓ କହିବେ ତିନ ମତେ ତିରିଶଟା କମ୍ପ୍ଲିଟ କରିବାକୁ ବୋଧେ ସପ୍ତାହଟା ଲାଗିଯିବ।
ନାଇଁ ସପ୍ତାହ ନାଇଁ କାଲି ପହରଦିନ ସୁଦ୍ଧା ହେଇଯିବ ଯେ।
ଇଏ କଲ ବେଳେ କଥା ପୁଣି ସେମାନଙ୍କୁ ବି ସପୋର୍ଟ କରିବାକୁ ପଡୁଚି ତ ମୁଁ କଲା ମାନେ ରିସିଭ୍ କରିବାକୁ ହିଁ ପଡ଼ୁଚି ତ ସବୁ ଆଡେ ଟିକେ ଦେଖିବାକୁ ପଡ଼ୁଚି ଆଉ।
କିଛି ନୂଆ ୟୁଜରଙ୍କ ମୁଁ ନମ୍ବର ଦେଇଦେବି ଆପଣ ତାନ୍ ତାଙ୍କୁ କଲ କରନ୍ତୁ ହେଲା। ତ ତାଙ୍କ ସାଙ୍ଗରେ କଥା ହୁଅନ୍ତୁ ଆଁ?
ତାଙ୍କ ଟାସ୍କ ଆସିନି?
ହଁ ଯାହାର ଯାହାର ନ ଆସିଚି ତାଙ୍କୁ ଏବେ କଲ୍ କରିପାରିବେ। ଆମର ବି ଟାଇମ ସର୍ଟ ହେଇଗଲାଣି
ଆଜ୍ଞା ଆଜ୍ଞା।
ତ ସେଥିପାଇଁ ତାଙ୍କର ଏବେ ଯେହେତୁ ଟାସ୍କ ଆସିନି ତାଙ୍କୁ କଲ କରିକି ଏବେ ତାଙ୍କ ସାଙ୍ଗରେ କଥା ହେଇପାରିବେ। କାହିଁକିନା ସେମାନେ ଆପଣଙ୍କୁ କଲ୍ କରିପାରିବେନି କାହିଁକି ତାଙ୍କ ଟାସ୍କ ଆସିନି
ଆଜ୍ଞା।
ଆଉ ଯାହାର ଟାସ୍କ ଆସିିବି ଗଲାଣି ମୁଁ କିଛି ନୂଆ ନମ୍ବରକୁ ପ୍ରୋଭାଇଡ କରିଦେବି ଆପଣ ଦେଖନ୍ତୁ। ସେ ତାଙ୍କ ସାଙ୍ଗରେ ବି କଥା ହେଇପାରିବେ ଗ୍ରୁପରେ ଅଛନ୍ତି ବହୁତ ଜଣ ଅଁ ବହୁତ ଜଣ ଗ୍ରୁପ ଅଛନ୍ତି ଆଉ ବହୁ ଜଣଙ୍କର ଗ୍ରୁପରେ ବି ଚି ବୋଧେ ମାନେ ହଁ ଚାଟ କରିନଥିବେ କିଛିଟା ନମ୍ବର ଦେଇଦେବି ଆପଣ ତାଙ୍କ ସାଙ୍ଗ ଟ୍ରାଏ କରନ୍ତୁ
ସେଇଟା କରିଦେଲେ ମତେ ବି ଟିକେ ହାଲକା ପଡ଼ିବ
ହଁ ହଁ ହଁ ଯେତେ ଜଲଦି ସେଟା କାଇଁକି ନା ୟା ପରେ ସବୁ ଆ ଲେଖିବା ପାଇଁ ଟାସ୍କ ସବୁ ଆସିଯିବ ତ
ଲେଖିବା ପାଇଁ ହେଲେ ସୁବିଧା ଲେଖିବାକୁ ଲେଖିବ ମାନେ କଣ କ ଲେଖିବ ମୁଁ ବି ଏତେ ଭଲସେ ବୁଝିନି ତାଠୁ
ସେମାନେ ଟାସ୍କ ଦେବେ ମାନେ ସେଟା ଅଡିଓ ଦେବେ ଅଡି ଅଡିଓ ଆସ ହଁ ଶୁଣିକି ଯାହା ସେଠି କହୁଥିବେ ସେଇଟା ଆପଣଙ୍କୁ ଏଠି ଓଡିଆରେ ଲେଖିବାର ଅଛି।
ଓ ଆପରେ ଓଡିଆରେ ଓଡିଆ ଲାଙ୍ଗୁଏଜରେ ଲେଖିବାକୁ ପଡିବ
ହଁ ହଁ ହଁ ହଁ ଆପଣ ଇଂଲିଶରେ ଯେମିତି ଆପଣଙ୍କର କି ବୋର୍ଡ ଯୋଉ ଇଏରେ ଥିବ ଇଂଲିଶରେ ଅଛି ଯଦି ସେ ଇଂଲିଶ ରେ ମାନେ ହଉ ଯେମିତି ଏଚୟୁ ଲେଖିଲା ବେଳକୁ ସେଠି ଓଡିଆରେ ପ୍ରେଡିକ୍ଟ ଦେଖେଇଦବ ହଉ କି କଣ ତ ସେଇଠି ଆମର କରିଦେବେ କି ଯେମତି ଯଥାର୍ଥ କି ବୁଝି ପାରିଲିନି ବୁଝି ମାନେ ବି ୟୁ ଜେ ଏଚ ଲେଖିବେ ତ ସେଇଠି ଆସ ସେ ଯିବ ମାନେ
ଓଡ଼ିଆଟା ଆସିଯିବ ତ ଓଡ଼ିଆଟା ରଖିବାକୁ ପଡିବ ମୋର ଓଡ଼ିଆ ଜମା ନାହିଁ ନା ଓଡ଼ିଆଟା
ନାଇ ନାଇଁ ସେଇଥିରେ ଆସିଯିବ ମାନେ ଆପରେ ସେଟା ଆସିଯିବ।
ଆସିଯିବ ନା?
ହଁ ହଁ ଆଉ ଯୋଉଟା ବି ମାନେ ଯଦି ଉ ଅକାର ଆକାର ଯେମିତି ମାତ୍ରା ରହୁଛି। ସେଥିରେ ଯଦି ବି ମାନେ ଅ ବାଡେଇଲି ତ
ହୁଁ।
ବାଡେଇଲି ଯଦି ନ ଆସୁଛି ବଡେଇଲି ଆସିଲା। କିନ୍ତୁ ସେଠି ଆ କିମତ ମାତ୍ରା ପାଇଁ ଗୋଟେ ସ୍ପେସ ଦେଇକି ଆଗ ଏ ଲେଖିଦେବେ ତାପରେ ଯେତେବେଳେ ଆର ସିମ୍ବଲ ଆସିବ ତାକୁ ମିଶେଇ ଦେବେ। ତ ସେଇଟା ବାଡେଇଲେ ହେଇଯିବ ମାନେ ଏକ୍ଟିଭେସନ ତା ଦେହରେ ଇଏ କର ହଁ ହଁ ହଁ।
ଆପ କଲା ମୁଁ ଓଡ଼ିଆରେ ମାନେ କେବେ ଟାଇପ୍ କରିନି ନା ସେଇଥି
ନା ନାଇ ଓଡିଆରେ ଆମ ମାନେ ପୁରା ଇଏ ଦର
ମୁଁ ବୁଝିପାରିଲି ଆପଣ ଯାହା କହିଲି ଆପଣ କହିଲେ ଯାହା ମୁଁ ବୁଝିପାରି ସେଟା ଆକାର ଯୋଉ ଲଗେଇବାକୁ କହେ? ଏଇଟା ଟିକେ ଟ୍ରାଏ କର ଟ୍ରାଏ କର। କଲେ ହେଇଯିବ କରିନି ତେ ସେଇ କଥା କହୁଚି। ଏଇଟା ବି ମୁଁ କଲ କଲ ମୋତେ ସିଏ ବି କହିଲା କଲ୍ ରେ କଥା ହେବ ଆଜ୍ଞା ଆଜ୍ଞା।
ହୁଁ ନାଇ କଲ ତ ଏବେ ଏଇନା ବାସ ଯୋଉ ହିସାବରେ ଦବ। ସେଇ ହିସାବରେ ଆପଣଙ୍କୁ ଟାସ୍କ ଦେଇଛି କଣ ଫୋନ ଆ ଫ୍ରେଣ୍ଡ କରିକି ଦେଇଛି ତାପରେ ସେ ଟ୍ରାନ୍ସକ୍ରିପ୍ଟ ଲେଖିବାକୁ ଦେବ ସେତେବେଳେ ଟ୍ରାନ୍ସକ୍ରିପ୍ ଲେଖିବେ। ସେଇଟାପର
ହୁଁ। ହଉ ଚାଲୁ କିଛି ଗୋଟ
ହଁ ହଁ ଆଉ କଣ ଖାଇଲେ?
ମୋର ଏ ତ ଖରା ତ ଗରମ ହେଉଛି ପଖାଳ ଆଉ
ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ?
ହ୍ୟାଲୋ?
ସ
ହ୍ୟାଲୋ?
ହ୍ୟାଲୋ ହଁ।
ହଁ ସୁଭା ଯାଉଚି।
ହଁ ହଁ ସୁଭା ଯାଉଚି।
ଆପଣଙ୍କର କଲଫଲ ଆଶୁଥିଲା କି?
ହଁ ଗୋଟେ କଲ୍ ଆସିଥିଲା।
ସେ ଆଛା ଠିକ ଅଛି ମାନେ କଲ ଟାଇମରେ ସେଇ ହଁ ଅସୁବିଧା ହ ମାନେ କଲ ଡ୍ରପ ହେଇଯିବ ଏଇଟା କଟିଯିବ ଏଟା କଟିଗଲା ମାନେ ଦଶ ମିନିଟ୍ ଏଇଟା ପା ପୁରା ହବନି।
ହଁ ମ ମୁଁ ସେଇ ତ ଅଛି ତ ଦେଖାଯାଉ ମୁଁ କାଟିଦେଲି କଲ୍ ଟା।
ହଁ ହଁ ହଁ ଏଇଟା ସରିଲା ପରେ ଉଠେଇବେ ବୁଝେଇ ଆଉ ଯାହାକୁ ବି କହୁଛନ୍ତି ତାଙ୍କୁ କୁହନ୍ତୁ ମେସେଜରେ ଆଗ କନଫର୍ମ କରିବେ ତାପରେ ଆପଣ। ଲାଇନ୍ ଅପ କଲା ପରେ କହିବେ କଲ୍ କରିବେ ନହେଲେ ଏଇଭଳିଆ ବହୁତ ହେଲାଣି କାଲି କିଏ ଗୋଟେ କରିଥିଲେ ଉଁ। ଜଣେ ସନ୍ଦୀପ କିଏ ଗୋଟେ ମାନେ ମୁଁ କଲ୍ ରେ ଥିଲି। ମେସେଜ ନ କରି ଡାଇରେକ୍ଟ କଲ୍ ଲଗେଇଦେଲେ। କଲ ପକେଇଦେଲେ ତ ଆମେ ଦି ଜଣଙ୍କର ତ କଟିଲା କଟିଲା ତାଙ୍କର ବି କଟି ଯାଇଛି।
ହଁ
କାହିଁକିନା ତାଙ୍କ ଟାସ୍କ କଂପ୍ଲିଟ୍ ହେଇଗଲା କଲ ହବାର। ଆଉ ଆମ ଦି ଜଣଙ୍କର କଲ୍ ରେ ଥିଲୁ ତିନି ମିନିଟ୍ ସମଥିଙ୍ଗ କିଛି ହେଇଥିଲା ଫୋନ କଟିଗଲା।
ଓହୋ।
ତ ତା ଦେହରେ ଦି ଜଣଙ୍କର ଟାସ୍କ କମ୍ପ୍ଲିଟ ହେଇଯିବ କିନ୍ତୁ ଲସ୍ ସେଇଟା ପୁରା ଦଶ ମିନିଟ ହବନି। ତ ସେଇ ହିସାବରେ ଚାର୍ଜ ଟା ସେଇ ହିସାବରେ ମିଳିବନି।
ଓହୋ ଗୋଟେ କଲେ କେତେ ଚାର୍ଜ ମିଳୁଛି ଆପଣ ପାଇଲେଣି କି ସିନା ପାଇନାହାନ୍ତି।
ହଁ କଲର ର ହଉଛି ଅପ ଟୁ ଶହେ ଟଙ୍କା ମାନେ ଯିଏ କଲ କରିବ। ଅ କଲି ରହୁଛି ଅଶୀ ଟଙ୍କା ଅପ ଟୁ ଅଶୀ ଟଙ୍କା। ମାନେ ଆପଣଙ୍କର ଇଫେକ୍ଟିଭ। ହଁ ଏଇଫେକ୍ଟିଭ ସ୍ପିଚ୍ କେତେ ଦଉଚ ମାନେ ଆପଣ କେତେରେ କଥା ହଉଛନ୍ତି ସିଏ କେତେରେ କଥା ହେଉଛନ୍ତି ସେଇ ହିସାବରେ ଗୋଟେ ଟାଇମ ଡ୍ୟୁରେସନ ହିସାବରେ ସେଇଟା ଅଶୀ ଟଙ୍କା ହିସାବରେ କାଲକୁଲେସନ୍ ହେଇକି ଚାଳିଶ ଟଙ୍କା, ପଚାଶ ଟଙ୍କା, ଷାଠିଏ ଟଙ୍କା, ସତୁରୀ ଟଙ୍କା ମାନେ ଅପ୍ ଟୁ ଅଶୀ ପର୍ଯ୍ୟନ୍ତ ମାନେ ଯଦି କଲ୍ ରିସିଭ୍ କରୁଛନ୍ତି, ଆଉ ଯଦି କଲ୍ କରୁଛନ୍ତି। ତାହେଲେ ଅପ୍ ଟୁ ଶହେ ଟଙ୍କା ଯାଏ। ତ ସେଥିପାଇଁ ହଁ ଗୋଟେ କଲ୍ ପିଛା। ତ ଏବେ ଆପଣ ଯୋଉ ମତେ କଲ କରିଛନ୍ତି ଆପଣଙ୍କୁ ବି ପଇସା ମିଳୁଥିବ ମତେ ବି ପଇସା ମିଳିବ।
ମାନେ ସେଟା ସପ୍ତାହ ମାନେ ଏକୋ ପୁରା ଟାସ୍କ କଂପ୍ଲିଟ୍ ହେଇସାରିଲା ପରେ।
ହଁ ନା ଟାସ୍କ କଂପ୍ଲିଟ୍ ହୋଇସାରିଲା ପରେ ନୁହଁ ଟାକ୍ସ ମଝିରେ ବି ମିଳେ। କିନ୍ତୁ ସେଟା ଆଚୁଆଲି ଏଇ ଯୋଉ ଗ୍ଲିଚ ହେଇଥିଲା କାଲି ତା ସକାଶେ ଏବେ ଯାଏ ସେ ଟାକ୍ସ କମ୍ପ୍ଲିଟ ହେଲା ପରେ ବୋଧେ ଆଜି କାଲି ଭିତରେ ସେଟା ସଟ ଆଉଟ୍ ହେଇଯିବ।
ହଁ ସେଇଟା ପାର୍ଟ ବାଏ ପାର୍ଟ ପେମେଣ୍ଟ ଆସିଯାଏ କିନ୍ତୁ ଯେହେତୁ କାଲି କଣ ଟିକେ ପ୍ରୋବ୍ଲେମ ହେଇଚି କଣ ସେଟା ଟେକନିକାଲ କଣ ଗୋଟେ ଇସୁ ହେଇଛି।
ଆଜ୍ଞା।
ତ ସେଇଟା କ୍ଲିୟର ଆଉଟ୍ ହେଇଯିବ। ମୋଷ୍ଟ ଓନ୍ଲି ଆଜି ଆଜି ୟା ତ କାଲି ସୁଦ୍ଧା ପେମେଣ୍ଟ ହେଇଯିବ।
ଯେତିକିଟା କଲ୍ ତମେ କରିଛ ସେଇ ଅନୁସାରେ ସେ କଲ୍ ଡୁରେସନ ଦେଖିକି ସେଇ ଅନୁସାରେ କରିବ।
କଲ୍ କରିଥାଏ, ମାନେ ମୁଁ ଏବେ ଯୋଉ ଆପଣଙ୍କ ସାଙ୍ଗରେ କଥା ବି ହଉଛି ଆପଣ ଯେହେତୁ କଲର ଆପଣଙ୍କ ଟାଇମ୍ ହିସାବରେ ଶହେ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। ମତେ ସେଇ କଲରେ ହିଁ ଅଶୀ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। କାହିଁକିନା ମୁଁ କଲ୍ କରିବି ମୋତେ ସେଇ ଶହେ ଟଙ୍କା ହିସାବରେ ପର୍ଯ୍ୟନ୍ତ ମିଳିପାରିବ। ଆପଣଙ୍କୁ ଅଶୀ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ।
ଆଜ୍ଞା।
ମାନେ ତିରିଶ ଚାଳିଶ ପଚାଶ ଷାଠିଏ ଯେତିକି ମାନେ ଇଫେକ୍ଟିଭ୍ ନେସ ଉପରେ ଆଉ।
ଆଜ୍ଞା।
ଯେତିକି କଥା ହେଇଥିବେ ସେଇ ହିସାବରେ।
ଆଜ୍ଞା ଆଜ୍ଞା। ଭଲ କଥା ଏମିତି ଘରେ ବସି କଥା ହେଇକି
ହଁ ଭଲ ଅଛି କିଛି ମାନେ ଖରାପ ନାହିଁ ହୁଁ।
ଏଥିରେ ମାନେ ଫାଇଦା କଣ ମୁଁ ଜାଣିପାରୁନି କାହାର ମାନେ?
ଏ ଏଇଟା ଆକ୍ଚୁଆଲି ଉ କରେ ସେମାନେ ମାନେ ଇଏଟା କାମ ଆସିପାରେ ଫ୍ୟୁଚର ଏଆଇ କି ଚାଟ୍ ଜପିଟି ରେ ଯେମିତି ମାନେ ଏବେ ଚାଟ୍ ଜିପିଟିରେ ହିନ୍ଦୀରେ କହିଲେ ସିଏ ବୁଝିପାରୁଛି ମାନେ କି ହିନ୍ଦୀରେ ଯଦି ଚାରୁଛନ୍ତି ସେ କହିପାରୁଛନ୍ତି। ତ ସେଇଟା ଓଡିଆ ଲାଙ୍ଗୁଏଜ ଉପରେ କି କୌଣସି ଆଉ ଆ ଅଦର ଲାଙ୍ଗୱେଜ୍ ହଁ। ଆମର ଯେମିତି ଓଡିଶାରେ ଅଛି ଯେହେତୁ ସେ ତ ଗୋଟେ ଓଡିଆ ଉପରେ ଚାଲିଛି। ଯିଏ ହିନ୍ଦୀ ବାଲାଥିବେ ସିଏ ହିନ୍ଦୀ ଉପରେ ଇଏ କରୁଥା
ବାଙ୍ଗାଳୀ ଥିବେ ବଙ୍ଗାଳୀ ଉପରେ କରୁଥିବେ ତ ଏଇ ଟାଇପର ବୋଧେ ଆଉ।
ଅ ଭାଷାରୁ କିଛିଟା ନେଲେ ସେଟା ପରେ ୟୁଜ କରିବେ ଯେମିତି ଆଉ।
ଆଜ୍ଞା ଆଜି କାଲି ଟେକ୍ନୋଲୋଜି ବହୁତ ଆଗେଇ ହେଇଗଲାଣି। ଖାଲି ବୁଝିବାର ଅଛି।
ଠିକ୍ ଅଛି ମୁଁ ପ ହ୍ୟାଲୋ। ଆପଣଙ୍କ ଏଇଟା କ୍ ଟା କମ୍ପ୍ଟ ହେଇଯାଉ ପରେ
ନାଇଁ ଟାସ୍ କମ୍ପ୍ଲିଟ ହେଇନି ଟାଇମ୍ ହେଇନି।
ହଁ ହଁ ହଁ
ହଁ ଏ ଇ ରଖ
ଆଜ୍ଞା